ହାଲୋ।
ହଁ କୁଅ।
ଆପଣ ଆପଣଙ୍କୁ ମୋ କଥା ଶୁଭୁଚି।
ହଁ ସୁବୁଚି।
ଆଉ ଖିଆ ପିଆ ସଇଲାଣି।
ହଁ ସରିଗଲା ଖିଆପିଆ।
ଆଉ ମୁଁ ଆପଣଙ୍କୁ ଗୋଟେ କାମରେ ଫୋନ କରିଥିଲି ଆପଣ ଏବେ ପୁରା ଫାଙ୍କା ଅଛନ୍ତି ତ।
ହଁ ଏବେ ଫାଙ୍କା ଅଛି।
ଆଉ ମତେ ତାହେଲେ ଟିକେ ସବୁ ଉତ୍ତର ଗୁଡ଼ାକ ଦେବେ ମୋ ପ୍ରଶ୍ନର।
ହଉ।
ମୁଁ କହିଲି କି ମୁଁ ଶୁଣିଥିଲି ମୋ ମାମାଙ୍କଠୁ କି ଆପଣଙ୍କ ଘରେ ମାନେ ଆପଣଙ୍କ ଘରେ ଧାନ ଚାଷ ବି ହୁଏ ସେଟା ତ ମୁଁ ଜାଣିଥିଲି ବି ଛୋଟବେଳୁ ବି ଜାଣିଥିଲି ମୁଁ ଦେ ଖିଚି ବି ଆପଣଙ୍କ ଘରୁକୁ ଯେବେ ଯାଇଥିଲି କି ଧାନ ଚାଷ ହୁଏ ବୋଲି। ଏବେ ମୁଁ ଶୁଣିଲି ଆପଣଙ୍କ। ଆ ପଛପଟରେ ଗୋଟେ ଗାଡିଆ ଅଛି ସେ ଗାଡିଆରେ ମା ଛ ଚାଷ ବି କରନ୍ତି ଆଉ ସେ ଗାଡିଆର ଚାରି ପାଖରେ। ଆପଣଙ୍କର ବହୁତ ସାରା ପରିବା ମାନେ ବହୁତ ପ୍ରକାରର ପରିବା ଚାଷ ହୁଏ ଏଇଟା କଣ ସ ତ।
ହଁ ସତ ବହୁତ ବିଭିନ୍ନ ପ୍ରକାର ପରିବା ଲଗା ହୁଏ।
ହଁ ଆପଣ ନିଜେ ଲଗାନ୍ତି।
ହଁ ଲିଜେ ଲଗଉ ମୁୂଲିଆ ପଡନ୍ତି।
ଓହୋ ମାନେ ଏତେ ମାତ୍ରାରେ। ଚାଷ ହୁଏ କି ଆପଣ ମୂଲିଆକୁ ବି ମାନେ କୁହନ୍ତି ଆଣି କରି ହେମାନେ ଜିବେ ସାହାଯ୍ୟ କରିବାକୁ ଆପଣ ବି ନିଜେ କରନ୍ତି। ଆପଣଙ୍କର ଘରର ସଦସ୍ୟ ମାନେ ବୋଧେ ସାହାଯ୍ୟ କରନ୍ତି।
ହଁ ସମ ସଦଶ୍ୟ ନ ସାହାଯ୍ୟ କଲେ ଚାଷ ହେଇପାରିବ କେମିତି। ବି ଲୋକ ପାଖଉ ମୁଲିଆ।
ହୁଁ
ଲୋକ ମ ହଁ ନିଜେ ବି ଚା ଲାଗିବାକୁ ପଡେ ଲୋକ ନ ପକେଇଲେ ଏକା କରି ହୁଏନି। ସଦସ୍ୟ ଧର ଲାଗିଲେ ବି ଘରେ ଅ ଯାହାହଲେ ଲୋକ ପଡିବ ମୂଲିଆ ନ ପକେଇଲେ ତ ଚାଷ ହେଇପାରିବନି।
ନାଇଁ ନାଇଁ ଏଟା ତ ଆ ଆପଣ ଠିକ କହିଲେ କି ଯେହେତୁ ଆପଣ ବଡ ଆକାରରେ କରୁଚନ୍ତି। ମୂଲିଆ ନ ପଡିଲେ ମାନେ ଚାଷ ତ ନ ସମ୍ଭବ ଆଉ ନିଜ ଘର ଲୋକ ଲୋକଙ୍କୁ ବି ସେତିକି ଟିକେ ହାତ ବଟେଇବାକୁ ପଡିବ ଠିକ ନା।
ହଁ ଘର ଲ ଲାଗ ଲାଗିଲେ ମୁଲିବା ଓପରେ ଛା ଛାଡିଦେଲେ ସବୁ ହବନେଇ ଠିକ୍ ରେ। ଘର ଲୋକ ଲାଗିବାକୁ ପଡିବ ମନ ଇଚ୍ଛା କାମ କରିବେ।
ହଁ ଆପଣଙ୍କର ଯୋଉ ମୂଲିଆ ଆସନ୍ତି ଆପଣଙ୍କର ଚିହ୍ନା।
ହଁ ଆମର ଚିହ୍ନା।
ଓହୋ ସିଏ ପଇସା ନବା ସହିତ ପରିବା ପତ୍ର ମଧ୍ୟ ନଉଥିବେ ତ।
ତମକୁ ଖୁସିରେ ଦିଆଯଏ ଆଉ। ଯାହାପଡରେ ତାଙ୍କୁ ପରିଶ୍ରମ କରିଥାନ୍ତି ନା। ଆମେ ଦିଟା ଖାଇବେ ହେଲେ ତାଙ୍କୁ ଟିକେ ଦିଟା ଦିଆଯାଏ ଖୁସି ଲାଗେ ତାଙ୍କୁ ନେଲେ।
ନା ନା ଏଇଟା ସତ କଥା ମାନେ ଯେହେତୁ ସେମାନେ ବି ପୁରା ଆ ଝାଳ ବୁହାଇ ହାଡ଼ ଭଙ୍ଗା ପରିଶ୍ରମ କରିଚନ୍ତି ତ ତାଙ୍କୁ କିଛି ପାରିଶ୍ରମିକ ନ ମିଳିଲେ। ସେମାନଙ୍କର ମନ ଦୁଃଖ ହବ ପୁଣି ପରବର୍ଷ ର୍ଷ ତାଙ୍କୁ ଡାକିଲେ ଆଉ ସେ ଆସିବେନି।
ନାଁ ହୁଁ ଦିଆ ନଗଲେ ମନ କଷ୍ଟ ହବ। ସେଟାବି
ହଁ ସେଇ କଥ ଥା ପାଇଁ ମୁଁ କହିଲି ଆଉ ଆପଣ ତାଙ୍କୁ ଖାଇବାକୁ କଣ ଦିଅନ୍ତି ମୂଲିଆ ମାନଙ୍କୁ ଭା ତ କି ରୁଟି
ଖାଳେ ଖାଇବେ ସେମାନେ ଚାହା ବିସ୍କୁଟ୍। ତାପରେ ଦଶଟା ହେଲେ ଭାତ ଖାଇବେ ପଖାଳ ଭାତ। ଭଜା ପୋଡ଼ା ଯାହା ହେଇଥିବ ତାଙ୍କୁ ଦିଆଯିବ। ତାରେ ଦ୍ୱିପହରକୁ ଦିଆଯିବ।
ହୁଁ ହୁଁ। ସେମାନେ ସକାଳୁ ପୁରା ପଳେଇ ଆସନ୍ତି ମାନେ ସକାଳ ପାଞ୍ଚଟା ଛଅଟା ନା ସାତଟା ବେଳକୁ?
ସାତଟା ବେଳକୁ ଆସନ୍ତି।
ଆଁହଁ ଆଉ ଖରା ବେଳେ ଟିକେ ଶୁଅନ୍ତି ନା ଶୁଅନ୍ତିନି?
ନାଇଁ ରେଷ୍ଟ ନେବେ ନା ଆଉ କଣ ସେ ଏମିତି ଖରାରେ କାମ କରିଥିବେ କି।
ହଁ ସେମିତି କାମ କଲେ ବି ବ ମାନେ ବଳ ଆସ ସିବନି ଦେହରେ ଆଉ ପାଞ୍ଚଟା ଛଅଟା ବେଳକୁ ପଳାନ୍ତି।
ହୁଁ ସନ୍ଧ୍ୟା ଛଅଟା ବେଳକୁ ପଳା
ଆଉ ଆପଣଙ୍କ ବାଡ଼ିରେ ସବୁ କଣ କଣ ଆପଣ ଚାଷ କରିଛନ୍ତି?
ଆମ ବାଡ଼ି ରେ ଚାଷ ହୁଏ ଜହ୍ନି ପୋଟଳ କାକୁଡ଼ୀ କଲରା। ଓ ଫୁଲ ଫୁଲକୋବି ବନ୍ଧାକୋବି। ଏବେ ତ ସିଜିନ ନାହିଁ ଏବେ ଏଇ ଚାଷ ଗୁଡ଼ାକ। ଆଉ ଟମାଟ। ଏଇସବୁ ଲଗାଯାଏ ଆଉ ଝୁଡ଼ ହଁ ଝୁଡ଼ଙ୍ଗ କଞ୍ଚା ଲଙ୍କା ବିମି।
ହୋ ଓହୋ ମାନେ ଆମେ ଯେତିକି ପନିପରିବା ସ ସବୁ ଖାଉଚୁ କିଣିକି ଆପଣ ସବୁ ସେରାକ କରିଦିଅନ୍ତି। ଆଉ ବଢି଼ଆ ହେଲା ଆପଣ ନିଜେ ବି ସେଗୁଡା଼କ ଖାଇଦିଅନ୍ତୀ ମାନେ ଖାଇବା ଟା ବି ପୁରା ବିସ ଶୁଦ୍ଧ ଖାଇବା ପାଇଲେ ପୁଣି ଆଉ ଦେହ ବି ଖରାପ ହବାର ନାହିଁ ନା କଣ?
ନା ନା ଆମେ ନିଜେ ଚାଷ କରୁ ସେଗୁଡ଼ାକ ଖିଆଯାଏ।
ହଁ ଆଉ ବିକ୍ରି ହୁଏ?
ହଁ ବିକ୍ରି ହୁଏ ବଜାରକୁ ଯିବ। ବିକ୍ରି ହୁଏ ବହୁ
ଚାଷ ବି ସେଇଭଳିଆ ହୁଏ ଆଉ।
ଓହୋ ହଉଚି ଚାଷ ମାନେ ଆପଣ ବିକ୍ରି ପାଇଁ ଅନ୍ୟ ଲୋକଙ୍କୁ ଚି ଦିଅନ୍ତି ନା ହଉଛି ହଁ ଲୋକମାନେଙ୍କୁ ଇଏ କରନ୍ତି ନା ସେମିତି କିଛି ସେମିତି କିଛି କରନ୍ତିନି।
ନାଇଁ ଲୋକମାନେ ଆସିକି ଘର ଉଁ ପାଳରୁ ନେଇଯାଆନ୍ତି ସେମାନେ।
ଅ ହ ଲୋକ
ଆଉ କଣ କୁହନ୍ତୁ କେମିତି କଣ କରାଯାଏ?
ଆଉ ସେମାନେ ଆସିବେ ଓଜନ ହବ ସେମାନେ ନେଇକିରି ତାଙ୍କ ବଜାରକୁ ଯିବେ।
ଓଜନ ମାନେ ଗୋଟେ କେଜିର୍ କୁ ହିସାବରେ ନିଅନ୍ତି ମାନେ କେଜି ହିସାବରେ।
ହଁ କେଜି ହିସାବରେ ନିଅନ୍ତି ବା ନଅନେ ଏକାଥର କୁଇଣ୍ଟାଲ ହିସାବରେ ପଡ଼େ ପଡି଼କି ଏକାଥରେ ଇଏ ହେଇକି ଯାଏ ଆଉ।
ଓହୋ ମାନେ ଏ କୁଇଣ୍ଟାଲ ରେ ବି ହଉଛି ମାନେ ହିସାବ କରିକି ବି ସେମାନେ ନିଅ ନ୍ତି ସବୁ କରନ୍ତି ନା?
ହଁ।
ଓହୋ ଭଲ ହେଲା ଏଇଟା ହଉଛି ମାନେ ଏଁ ମାନେ ଭଲ ଗୋଟେ ଆପଣ ଇଏ କରୁଛନ୍ତି ଆପଣ ଙ୍କ ପରିବାରର ସଦସ୍ୟ ମାନେ ନେଇକି ଆପଣଙ୍କ ବଜାରରେ ବିକ୍ରି କରନ୍ତି ନା ଆଉ ଲୋ ଅନ୍ୟ ଲୋକମାନେ।
ନାଇଁ ନାଇଁ ଘରର ଆମ ବାପା ଶ୍ବଶୁର ସିଏ ନେଇକି ବଜାରରେ ବିକନ୍ତି। ଆଉ ସେମାନେ ଆଗ ଯୋଉ ବେ ପାରି ଆସନ୍ତି ସେମାନେ ଓଜନ କରିକି ଘରୁ ନେଇଯାନ୍ତି ଆହୁ ବହକା ଯିଏ ବଳି ପଡେ଼ ଆଉ ଆମ ବାପା ନେଇକି ବଜାରରେ ବିକନ୍ତି।
ଓହୋ ମାନେ ଯୋଉମାନେ ପରିବା ଦୋକାନ ସବୁ କରିଛନ୍ତି ଆପ ଆପଣଙ୍କ ବଜାରରେ କି ଆପଣଙ୍କ ବଜାର ଠୁ ଟିକେ ଦୂରରେ। ସେମାନେ ବି ଆସିକି ଆପଣଙ୍କ ଘରୁ ପରିବାପତ୍ର ସବୁ ନେଇଯାଆନ୍ତି।
ନେଇଯାନ୍ତି ଆଉ ଯଦି ବହକି ପଡି଼ଲା ତାକୁ ଆମ ବାପା ନେଇକି ବଜାରରେ ବିକିଦିଅନ୍ତି ଆଉ।
ହଁ ଆଉ ଯୋଉ ବଳକା ରହିଲା ଆପଣଙ୍କ ବାପା ନେଇକି ବଜାରରେ ବିକ୍ରି କରନ୍ତି। ଆଉ ଆପଣଙ୍କ ଘରେ ବି ଖାଆନ୍ତି, ଆପଣ ସାହି ପଡି଼ଶାକୁ ବି ଦିଅନ୍ତି ଆଉ ବନ୍ଧୁବାନ୍ଧବକୁ ଦିଅ
ବନ୍ଧୁବାନ୍ଧବ ଏ ନିଅନ୍ତି ହଁ।
ହଁ ମୁଁ ସେଇ କଥା କହିଲି। କାରଣ ଘରେ ଯେହେତୁ ଚାଷ ବାସ ହଉଛି ପରିବାଟା ତ ସ ସମସ୍ତେ ଖାଆନ୍ତି ଯେମିତି ଭାତ ସମସ୍ତେ ଖାଆନ୍ତି ପରିବାଟା ତ ସମ ସେ ଖାଆନ୍ତି ଆଉ ସମସ୍ତଙ୍କୁ ନଦେଲେ ଆଉ କଣ ହବ କି ସେ ହୁଁ। ଆଉହୁ ଆଉ କଣ କହୁଥିଲି କି ଆପଣଙ୍କ ଯୋଉ ସୁ ସାଈ ପଡି଼ଶାର ଲୋକ ମାନେ ଆପଣଙ୍କ ଘର ପାଖ ଲୋକ ସେମାନେ ବି ଚାଷ ବାସ କରନ୍ତି, ଏମତି?
ହଁ ଅନ୍ୟ ଚାଷ ମୁଗ ଚାଷ ହୁଏ ବିରି ଚାଷ ହୁଏ ସେମାନେ ବାଦାମ ଚାଷ କରନ୍ତି।
ହ
ଆଉ ପୋଳଥ। ଏଇ ଚାଷ କରାଯାଏ ସେମାନେ ତାଙ୍କର ଚାଷ ହେଲେ ଆମେ ଯେମିତି ପରିବା ଚାଷ କରୁଛୁ ସେମାନେ ଯୋଉ ଚାଷ କହନ୍ତି ଆମକୁ ଦିଅନ୍ତି ଆମେ ବି ତାଙ୍କୁ ଦଉ।
ଓହୋ ଆଉ ମାନେ ଆପଣ ମାନେ ଧର ଧାନ ଚାଷ ଚା କଲେ ଆପଣ ତାଙ୍କୁ ଧାନ ଦେଇଦେଲେ ସିଏ ଆପଣଙ୍କୁ ମି ଦିଅନ୍ତି ଏଇଆ ତ?
ନାଇଁ ନାଇଁ ଧର ପରିବା ଆମେ କରୁଛୁ ତାଙ୍କୁ ଦିଟା ଦେଲେ ସେମାନେ କୋଳଥ ଫଳ ତ ଦିଅନ୍ତି ଏମିତି ଆଉ ଧାନ ଚାଷରେ ଧର ଆମେ ପରିବା କିଛି ସେ ତାଙ୍କ ଘରକୁ ଦେଲୁ ସିଏ ଆମ ଘରକୁ ବିରି ମୁଗ ଏମିତି ଦିଅନ୍ତି ଆଉ।
ହଁ କୋଳଥ ତ ବହୁତ ଭଲ କୋଳଥ ଥ ତ ଖାଇବା ବି କଥା ଆପଣଙ୍କୁ ମୋ କଥା ଶୁଭୁଛି?
ହଁ।
ହଁ ମାନେ କୋଳଥ
ହଁ ଆଜ୍ଞା କୁହ?
ପୁରା ଥଣ୍ଡା ରଖେ ଅ ଗାଁ ରେ ଏ ବିରି ହଁ ବିରି ଆଉ କୋଳଥ ହଉଛି ବିରି ତ ପିଠା ମତେ ବହୁତ ଭଲ ଲାଗେ ଆଜି କାଲି ତ ବିରି ଦୁଇଶହ ଟଙ୍କା କେଜି ହେଲାଣି।
ହଁ।
ହଁ ଆପଣଙ୍କଆଡେ ଚାଷ କରିଦଉଛନ୍ତି ଭଲ କଥା ଏଇଟା ନା?
ହଁ।
ଆଉ କଞ୍ଚା ଲଙ୍କାରେ ଆପଣ ଆପଣ କେବେ ଆଛା କରଛନ୍ତି।
ନାଇଁ। କଞ୍ଚାଲଙ୍କା ଆଚାର କେବେ କରିନୁ ଆ ଆମଠାରୁ ନେଇକି ତମେ କେବେ କ ହତି।
ଓହୋ ମୁଁ ସେଇୟଆ କହିଲି ଯୋଉମାନାନଙ୍କର ସବୁ ହୁଏ ଏ ମାନେ ଏମିତି ଚାଷ ବାସ ତ ସେମାନେ ସେମାନେ ନେଇକି ତ ଏମତି ବିକ୍ରି କରନ୍ତି ଖିଆପିଆ କରନ୍ତି ମୁଁ ସେଇଥିପାଇଁ ପଚାରିଲି ମାନେ ଆପଣ ଅ ନିଶ୍ଚିନ୍ତ ଆଚାର କରିଥିବେ କି କଣ ଥର ଆପଣଙ୍କର କଞ୍ଚା ଲଙ୍କା ହେଲେ ଆପଣ ମତେ ଦେବେ। ହଉଛି ମୁଁ ହଉଛି ଟିକେ ଆଚାର କରିବି ବର୍ଷ ଦୁ ବର୍ଷ ଯାଏ ରଖିବି।
ହଁ ନେବେ।
ହଁ ମୁଁ ସେଇ କଥା ହିଁ କହିଲି କି ହଉଛି ଆପଣ ମତେ ଟିକେ ଦେଇଦେବେ ମୁଁ ହଉଛି ବର୍ଷ ଦିବସ ଯାଇଏ ରଖିବି ଖାଇବି କାହିଁକି ନା ଭାତ ସହିତ ମତେ ସେଇ ଆଚାର ଖାଇବାକୁ ବହୁତ ଭଲ ଲାଗେ।
ଓ ହୋ।
ଟିକେ ସାଧା ମାନେ ସାଧା ଭାତ ତ ସାଧା ଭାତ ଡାଲମା ସହିତ ସେଇ ଆଚାର ଖାଇଲେ ମତେ ଟିକେ ଭଲ ଲାଗେ ମାନେ ଭାତ ଟା ଯଦି ଖାଇବାକୁ ଇଚ୍ଛା ହଉନଥିବ ତାହେଲେ ସେଇ ଖାଇବା ଟା ମାନେ ବେଶୀ ବେଶୀ ଖାଇବାକୁ ଇଚ୍ଛା ହୁଏ। ସେଇଟା ହିଁ ମୁଁ କହିଲି କି ମତେ ବହୁତ ଭଲ ଲାଗେ ସେଇଥିପାଇଁ ଆପଣଙ୍କୁ ମୁଁ କହିଲି କି ଆପଣ ମତେ ଟିକେ ଦେବେ।
ହଉ ହଉ।
ମନେ କରିକି ରଖିଥିବେ ମୋ ପାଇଁ ମୁଁ ଗଲେ ଆପଣଙ୍କ ଘରକୁ ଆଣିଦେବି ଆପଣଙ୍କର ମୋର ହଉଛି ଯାହା ପଇସା ବତଳ ନବା କଥା ନେବେ କି ଆଉ କଣ ନବା କଥା ନେବେ କିନ୍ତୁ ତୁ ଏଇଟା ଦେଇଦେବେ ଆଉ।
ହଁ ହଁ
ବୁଝିଲେ ତ ହଉ ତାହେଲେ ଆପଣ ଯାଆନ୍ତୁ କଣ କରିବେ ମୁଁ ତାହେଲେ ଏବେ ଆପଣଙ୍କୁ ରଖୁଛି ଆପଣଙ୍କ ସହିତ କଥା ହେଇକି ଆପଣଙ୍କ ଚାଷ ବାସ ବିଷୟରେ ଜାଣିକି ମତେ ବହୁତ ଭଲ ଲାଗିଲା ଆପଣ ସେଇଆା ହିଁ କରିବେ ସେ ହିଁ କରିଦେବେ ଆପଣ ଇଏ କରିବେ ଆଉ ହଉ ରଖୁଛି।
ହଉ।